ଉଁ ଉଁ।
ହଁ ସାଙ୍ଗ।
ହଁ କଣ କରୁଚ?
ଆରେ ହଁ ମୁଁ ବସିଥିଲି ଏବେ ଜଣେ ସାଙ୍ଗଙ୍କ ସହିତ କଥା ହୋଉଥିଲି। ତାର ମୋର ବୋହୁତ୍ ଉଁ ବିଷୟ ଉପରେ କଥା ହେଲୁ ବହୁତ୍ କିଛି ଜାଣିବାକୁ ପାରିଲୁ ମା ମାନେ ଜାଣିବାକୁ ପାଇଲୁ ମୁଁ ଆଉ ଗୋଟେ କଥା ବି ଜାଣିବାକୁ ଚାହୁଁଛି। ତମେ ମୋ ସହିତ ତା ଓପରେ ଟିକେ କଥା ହେଇପାରିବ।
ହଁ କୁହ ଯଦି ମୁଁ ସେ ବିଷୟରେ କିଛି ଜାଣିଥିବି ତ ନିଶ୍ଚୟ ତମୁକୁ ଜଣେଇବି।
ଆଚ୍ଛା ତମେ ଜାଣିଥିବ କୁହନ୍ତି ସ୍ଵାସ୍ଥ୍ୟ ହିଁ ସମ୍ପଦ ତା କହ ଆର କହିବାର ମାନେ କଣ କଁ ମାଇଁ ଏଟା କୁହାଯାଏ?
ଏଇଟା କହିବାର ମାନେ କି ଏୟା ଯେ ସ୍ଵାସ୍ଥ୍ୟ ଠାରୁ ବଡ ସମ୍ପଦ ମାନେ ସମ୍ପଦ କଣ? ଯୋଉଟା ଆମେ ସମ୍ପତ୍ତି। ଯୋଉ କୁହନ୍ତି କି ଧନ ରତ୍ନ ସମସ୍ତେ କୁହନ୍ତି କି ସମ୍ପତ୍ତି ମାନେ ଏଇଟାକୁ ବୁଝାଉଚନ୍ତି। ଟଙ୍କା, ପଇସା ଏଇଟା କିନ୍ ତାକୁ ଛାଡିକି ବି ତମେ ତମ ନିଜ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅ। କାରଣ ଯଦି ସ୍ଵାସ୍ଥ୍ୟ ଠିକ ଅଛି ତ ସବୁ ଠିକ ଅଛି ଯଦି ଗୋଟେ ମଣିଷ ସୁସ୍ ତ ଭାବରେ ନ ରହିପାରିବ ସେ ଗୋଟେ କାମ କେମିତି ଭଲସେ କରିବ।
ଯୋଉ କାମଟା ଭି କରୁଚେ ପ୍ରଥମେ ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଏ ଯେମି ତମେ ଯଦି ଠିକ୍ ସମୟ ରେ ନ ଖାଇବ କିଛି ବି ଆ ଯେମିତି କୁହନ୍ତି ବହୁତ ଅଳସୁଆ ଲୋକ ବସିକି ରହୁଛନ୍ତି ସେମିତି ହେଲେ କଣ ହବ? ତମ ଦେହ ନିଜେ ହିଁ ଖରାପ ହବ ଜଣେ ଯଦି ପଇସା ପଛରେ ଧାଉଁଚି ପଇସା ପଛରେ ଧାଉଁଛି ନିଜ
ଜି ଦେହବେଶୀ ଯତ୍ନ ନଉନି ତ କଣ ହବ ପଇସା ଟା ସେ ପାଇଯିବ କିନ୍ତୁ ତା ଦେହଟା ଯୋଉ ଖରାପ ହବ କି ତ ସ୍ଵାସ୍ଥ୍ୟର ଅବସ୍ଥା ଖରାପ ହବ ସେଇଟା ଠିକ ହେଇପାରିବ କି?
ହୁଁ। ତମେ ଯେତେ ଧନୀ ଲୋକ ହେଇଥାଅ ତମ ତମ ଯଦି ପୁରା ଧନ ସନ ଧନ ସୁନା ସମ୍ପତ୍ତି ସବୁ ଥିବ କିନ୍ତୁ ଯଦି ତମ ସ୍ଵାସ୍ଥ୍ୟ ଟା ଯଦି ଖରାପ ଥିବ ନା ତାର କିଛି ମୂଲ୍ୟ ରଇବନି।
ମୂଲ୍ୟ କିଛି ନାହିଁ ପଇସା ଆଜି ଅଛି କାଲି ନାଇ କିନ୍ତୁ ଯଦି ଗୋଟେ ସୁସ୍ଥ ସବଳ ବ୍ୟକ୍ତି ହିଁ ସବୁଠାରୁ ଜିତି ପାରିବ କୁହ ଗୋଟେ ଆମେ ଯେମିତି ସ୍କୁଲରେ ହୁଏ କଣ କ୍ରୀଡ଼ା ପ୍ରତିଯୋଗିତା ସେମାନେ ସେ ଥିରେ କୋଉମାନେ ସବୁ ଜିତନ୍ତି। ଯୋଉମାନେ ସୁସ୍ଥ ହିଁ ଥାଆନ୍ତି ଦେଖୁବ ଯୋଉମାନେ ଦୁର୍ବଳ ପିଲା ସେମାନେ ବହୁତ ରହିଯାଆନ୍ତି। ଏଇଟା ସବୁ କ୍ଷେତ୍ରରେ ବେହସ ହେଇଯାନ୍ତି। ଏମିତି କି କିଛି ପିଲା ଥାଆନ୍ତି ସେ ଗ୍ଲୁକୋଜ ପାଇଁ ଜାଣି ଶୁଣି ବେହୋସ ହେଇଯାଆନ୍ତି।
ହଁ ଏମିତି ବି ଥାଆନ୍ତି ହୁଁ।
ଆମକୁ ଗ୍ଲୁ କୋଜ୍ ମିଳିବ।
ଆରେ ତମେ ତମେ ଖେଳ ନା। ତମେ ଖେଳୁଥିଲ ନା ତମ ବିଦ୍ୟାଳୟରେ।
ମତେ ବହୁତ ଭଲ ଲାଗେ ମୁଁ ବେଶୀ ଲମ୍ବ ଡିଆଁ ନିଏ ଦୌଡ଼ା ନିଏ।
ଯୋଉ ସଙ୍ଗୀତମ୍ ସଙ୍ଗୀତ ଆସ ସନ ଦୌଡି ଡିଆଁ ଏ ସବୁ ବହୁତ ଭଲ ତମେ କୋଉଟାରେ ମାନେ କୋଉ ଖେଳରେ ବେଶୀ ପୁରସ୍କାର ପାଇଚ।
ମୁଁ ଦୌ ଦୌଡ଼ରେ ଆମର ସଙ୍ଗୀତ ଆସନ ରେ। ଆଉ ଆମର ଆମ ଯୋଉ ଲମ୍ବ ଯଉ ଡିଅନ୍ତିନି ନା ବାଲି ଉପ ଉପରେ ସେଟା କଣ କୁହାଯାଏ ଲମ୍ବ ଡିଆଁ ହଁ ସେ ଥିରେ ମୁଁ ପ୍ରାୟତଃ ପ୍ରଥମ ଦ୍ୱିତୀୟ ତୃତୀୟ ସ୍ଥାନ ହିଁ ଅଧିକାର କରୁଥିଲି।
ହଁ ମୋର ସବୁଠାରୁ ବେଶୀ ପୁରସ୍କାର ଯେଟା ମୁଁ ପାଇଛି ସେରା ହେଉଛି ଲମ୍ବ ଡିଆଁରେ।
ଆରେ ସେଥିରେ ତ ମୁଁ ମୁଁ ସବୁଠାରୁ କହିବାକୁ ଗଲେ ମୁଁ ସେଥିରେ ଭଲ ହିଁ ଖେଳୁଥିଲି।
ମୋର ସବୁଠାରୁ ଅଧିକ ପ୍ରାଇଜ ସେଇଠିରେ ଆଉ ଥରେ ମୋର ଗୋଟେ ସାର୍ଟିଫିକେଟ୍ ଅଛି ମୁଁ ସେଗୁ ସେତେଳେ ଦେ ଖେ ଭାବେ କି ଆମର ଗୋଟେ ଚକୋଲେଟ୍ ରେସ୍ ହଉଥିଲା ମୁଁ ସେଥିରେ ଫାଷ୍ଟ ଟି ହେଇଥିଲି ଚ ମାନେ ଧଉଡିକି ଯିବ ଚକୋଲେଟ ଟା ନେଇକି ଆସିବ ସେ ଚକୋଲେଟ ଟା ତମେ ହିଁ ଖାଇବ।
ବଟ୍ ଆଚ୍ଛା ଭଲ ସ୍ୱାସ୍ଥ୍ୟ ଆମର କ ପାଇଁ ଦରକାର ତମେ ଜାଣିଚ।
କ କହିଲ?
ଭଲ ସ୍ୱାସ୍ଥ୍ୟ ଆମର କଣ ପାଇଁ ଦରକାର।
ଯଦି ଗୋଟେ ବ୍ୟକ୍ତିର ଭଲ ସ୍ୱାସ୍ଥ୍ୟ ହିଁ ସ୍ୱାସ୍ ସ୍ତ ହିଁ ଯଦି ନ ରହେ ନଥିବ ଭଲ ସ୍ବାସ୍ଥ୍ୟ ହିଁ ନଥିବ। ତାହେଲେ ଗୋଟେ ଦେଖ ଗୋଟେ କ୍ଷେତ୍ରରେ ସେ କେବେ ବି ଆଗକୁ ବଢି ପାରିବନି। ପ୍ରଥମେ ନିଜେ ସୁସ୍ଥ ରୁହ ତାପରେ ଆଗକୁ ଯାଅ।
ଆମେ ତ ସୁସ୍ଥ ରହିଲେ ଅନ୍ୟ ମାନଙ୍କୁ ପରାମର୍ଶ ଦବା ନା କି ତମେ ବି ଏଇଆ କର ତମେ ବି ସୁସ୍ଥ ରହିବ ହଁ।
କି ଗାନ୍ଧିଜୀ କଣ କହିଥିଲେ। ଉ ତାଙ୍କ ସ୍ତ୍ରୀ କସ୍ତୁରବାକୁ କହିଥିଲେ କି ତମେ ଯଦି ଲୁଣ ଛାଡିବ ତମ ସ୍ଵାସ୍ଥ୍ୟ ଠିକ ହେଇଯିବ। କିନ୍ତୁ ସେ କଣ କହିଲେ ତ ଲୁଣ ନ ଖାଇକି ଜଣେ ରହିପାରିବ କି? ତ ଗାନ୍ଧିଜୀ କଣ କଲେ ସେ ନିଜେ ଲୁଣ ଖାଇବା ବନ୍ଦ କରିଦେଲେ। ତ ସେମିତି ଯଦି ଆମେ ସୁସ୍ଥ ରହିବା ଆମେ ଦେଖ ଆମେ ଜଣଙ୍କୁ କହୁଛେ କି? ତୁ ଏଟା ଖାନି ସେଟା ଖାନି ଏଟା ଦେହ ପାଇଁ କ୍ଷତିକାରକ କିନ୍ତୁ ଆମେ ସେଇଟା ଖାଉଛେ। ତ ସେ କଣ କହିବ ସିଏ ତ ସେଇଆ ଖାଉଛି ମତେ କଣ ସେ କହୁଛି।
ସେଇଟା ଖାଲି କହିଦେଲେ ହବ କି ସେଟା ଖାଲି କହିଦେଲେ ହବ କି କରିବାକୁ ତ ପଡିବ।
ସ୍ଵାସ୍ଥ୍ୟକୁୁ ପ୍ରଥମେ ଠିକ କର ଯେମିତି ଏବେ ଯୋଗ କରୁଛନ୍ତି। ଯୋଗ କାହିଁକି କରୁଛନ୍ତି ଯୋଗ କରୁଛନ୍ତି ସୁସ ସ୍ଥ ରହିବା ପାଇଁ ଏବେ ସମସ୍ତେ ଆଗେ କଣ ନା? ଏତେ ତେଲ ମସଲା ଏବେ ଖାଇବା ଛାଡୁଛନ୍ତି। ନାଇଁ ତମେ ଯେତେ ସୁସ୍ଥ ରହିବ ଏବେ ବି କଣ ନା? ଦେଖିବ ଫିଲ୍ମ ଯୋଉ ଫିଲ୍ମ ଅଭିନେତା ଅଭିନେତ୍ରୀ ମାନେ ଚାଳିଶ ପଇଁଚାଳିଶ ବର୍ଷରେ ବି ସେ ଦେଖାଉଛନ୍ତି ପ ପଚିଶ ଛବିଶ ବର୍ଷର ପିଲା ଲୋକଙ୍କ ପରିକା। କିନ୍ତୁ ଯୋଉଁମାନେ
ଭଲ ମାନେ ଠିକ ସେ ଚାଲିଛି। ସେ ସଞ୍ଜ ହେଲା ମାତ୍ରେ ସିଏ ଆଉ ଖାଆନ୍ତିନି ହଁ। ହୁଁ।
ତାକୁ ନେଇ ଯତ୍ନଶୀଳ ଅଛନ୍ତି। ଏବେ ଦେଖିବ ସିଦ୍ଧାନ୍ତ ମହାପାତ୍ର? ସେ ଆଜି ଯାଏ ଯୁଆଡେ ବି ଯାଉଛନ୍ତି ସେ ସାଇକେଲ ଚଲେଇକି ହିଁ ଯାଉଛନ୍ତି। ତୁ ଆଜିକାଲିକା ଛୁଆ ଆରେ ମୁଁ ଏଇଠୁ ଏତିକ ଯିବି ସାଇକେଲରୁୁ ମୁଁ ବାଇକ ନେଇକି ଯିବି। ସେ ଏଇଠି ଜଣେ କଣ ହବ ଯେତେ ଆରାମ ଖୋଜିବ ଦେହ ସେତେ ଖରାପ ହେଇ ହେଇକା ଯିବ। ସେଥିପାଇଁ କୁହନ୍ତି କି ବସିବା ଅପେକ୍ଷା କାଶିବା ଭଲ ବସିବା ଅପେକ୍ଷା କିଛି ନା କିଛି କରିବାଟା ଭଲ ଯେଉଁଥିପାଇଁ ତମ ସ୍ୱାସ୍ଥ୍ୟ ଠିକ ରହିବ।
ସେଥିପାଇଁ ହଁ ହୁଁ ସେଥିପାଇଁ ଆମକୁ ଫଳ ଭଲ ଫଳ, ପନିପରିବା ଇତ୍ୟାଦି ଖାଇବା ବି ଉଚିତ୍।
ହଁ ଯୋଉଥରେ ଆମକୁ ପୃଷ୍ଟି ମାନେ ଯେମିତି ଭଲ ପୃଷ୍ଟି ତମକୁ ମିଳିପାରିବ। ହଁ। ଛୋଟ ପିଲାମାନଙ୍କୁ ସେଇଆ ଶିଖେଇବା ଏଟା ଖାଇବା ସେଇଟା ଖାଇବାନି କାରଣ ଆଜିକାଲି ଛୁଆ ଯେମିତି ଜିଦ୍ଦି କରୁଛନ୍ତି ଆମେ ଏଗୁଡା ଖାଇବୁନି। ଏମିତି ଯଦି
ଟା ଭଲ ନା ନ ଖାଇଲେ ତ ହିଁ ଆମ ଦେହ ଖରାପ ହବ? ହୁଁ ଆଚ୍ଛା ତମେ ଦେଖିଥିବ ଆଗ ଆଗକାଳିଆ ଲୋକମାନେ ଯୋଉ ବୃଦ୍ଧ ବ୍ୟକ୍ତିମାନେ ବହୁତ ମାନେ ଏ ବୟସ ପର୍ଯ୍ୟନ୍ତ ସେମାନେ ରହିଥାନ୍ତି। କିନ୍ତୁ ଆଜିକାଲି ଖାଇବା ତାଙ୍କର ଆଜିକାଲିର ଲୋକମାନେ ତ କଣ
ସାନ ଜେଜେ ବି ଅଛନ୍ତି ଏ ଯାଏଁ।
କାରଣ ତାଙ୍କର ଖାଇବାଟା ସେମିତି ଭଲ ଥିଲା ଭଲ ପୁଷ୍ଟିକର ଖାଦ୍ୟ। ଖାଉଥିଲେ ରାସାୟନିକ ପଦାର୍ଥ ଖରାପ ମାନେ ତାର ବ୍ୟବହାର କରୁନଥିଲେ।
ରାସାୟନିକ ସାର ଏତେ ବ୍ୟବହାର ହଉନଥିଲା ତାଙ୍କ ଯେତେବେଳେ ଯେଉଁ ଫସଲ ବେଳକୁ
ତାଙ୍କ ସମୟରେ ହଁ ସେତେବେଳେ ସେ କଣ ପୁରା ପ୍ରାକୃତିକ ଖତ ବ୍ୟବହାର କରୁଥିଲେ ଯେଉଁଟା କି କୁଟା ପତ୍ର ପତ୍ର ଫଳ ପନିପରିବାର ଚୋପା ଗୋବର ଏଇଗୁାଡ଼ା ଇତ୍ୟାଦିରୁ ତିଆରି ହେଉଥିଲା ଯେଉଁ ଖତ
ଇଲେକ୍ଟ୍ରୋନିକ୍ ଜିନିଷ ହୋଇଗଲାଣି ଆମକୁ ଶିଳରେ ବାଟିବା ଦରକାର ନାହିଁ ଆମେ ଗ୍ରାଇଣ୍ଡରରେ ବାଟିବୁ।
ହଁ ଆଗରୁ ବି ଶିଳରେ ଶିଳରେ ବଟା ହେଉଥିଲା ସବୁକିଛି କଣ ହା ହାତ ମାଧ୍ୟମରେ ହିଁ ହେଉଥିଲା ଏବେ ସବୁ ମେସିନ୍ ଯା
ଏବେ ତ ଆଉ ଢିଙ୍କି ଢିଙ୍କି ଯେଉଁ କୁହନ୍ତି ସେଟା ଦେଖିବାକୁ ହିଁ ମିଳୁନି
ସେମି ସେଥିପାଇଁ ସେତେବେଳେ କଣ ସେ ବହୁତ ପରିଶ୍ରମ କରୁଥିଲେ ସେଥିପାଇଁ ଭଲ ରହୁଥିଲେ ଏବେ ତ ପରିଶ୍ରମ କରୁନାହାନ୍ତି କେହି ସେଥିପାଇଁ ଦେହ ଟିକେ ଖରାପ ହୋଇଯାଉଛି
ଦେଖିବ ଆଗକାଳ ଯେଉଁ ଢିଙ୍କିରେ କୁଟା ଯାଉଥିଲା ଏ ରଜ ସମୟରେ ଢିଙ୍କିରେ ଚାଉଳ କୁଟା ହେଇ ଚୁନା ହୁଏ ଦେଖିଛ?
ହଁ ହଁ ହଁ ମୁଁ ଦେଖିଛି ମୁଁ ବି କରିଥିଲି ଆଗରୁ କରୁଥିଲି ଏବେ ଆଉ ସିନା ହେଉନି
ମୁଁ ଛୋଟଟେ ହେଇଥିଲି ପା ବହୁତ ଛୋଟ ହେଇଥିଲି ଆମ ଗାଁରେ ଗୋଟେ ଢିଙ୍କି ଥିଲା ସେତିକି ତା ପରଠୁ ମୁଁ ଢିଙ୍କିର ଚିହ୍ନ ବି ଦେଖିବାକୁ ପାଉନି
ବହୁତ ସାରା ଜିନିଷ ଅଛି ଯେଉଁଗୁଡ଼ା ସବୁ ବଦଳି ଗଲାଣି ଆଗରୁ ହେଉଥିଲା ଏବେ ତାର ଆଉ ତାକୁ ଆଉ କିଏ ପଚାରୁନାହାନ୍ତି ଏବେ ଏବେକା ଟାଇମ ସମୟରେ
କାହିଁକି ନା ଆଗେ ସବୁ ଜିନିଷ କଣ ନିଜେ ହିଁ କରୁଥିଲେ କିନ୍ତୁ ଏବେ ସବୁ ନିର୍ଭର ହେଉଛନ୍ତି। ଇଲେକ୍ଟ୍ରୋନିକ ଜିନିଷ ଉପରେ ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ବେଶୀରୁୁ ବେଶୀ ଖରାପ ହେବାରେ ଲାଗିଛି। ଯେମିତି ଶିଳ ବଦଳରେ ଗ୍ରାଇଣ୍ଡର ରେ ମସଲା ବାଟିବା ଲୁଗା ସଫା କରିବାକୁ ୱାସିଂ ମେସିନ୍
ଆଗରୁ କଣ ନିଜେ ହାତରେ କଷୁଥିଲେ ତାକୁ କାଚୁଥିଲେ
ଏବେ ଟିଓଲ ବି ମାାରିବାକୁ ପଡୁନି ଟାକ୍ସ ସିଷ୍ଟମ କରିଦେଇଛନ୍ତି। ଆଉ ତ ଏମିତିରେ ତ ଜଣେ କଣ ହବ ଜଣଙ୍କ ଦେହ ତ ଖରାପ ହିଁ ହେବ ନା ବସି ବସିକି ସବୁ ଯଦି ଜଣେ ସବୁ କାମ କରିବ।
ଆମେ
ତମର ସେ ସେଠି କଣ ଗରମ ହଉଛି ଆଚ୍ଛା କହିଲ ହଁ ହଁ ହଁ ହଁ କଣ କହିଲ?
ଆମେ ଯେତେବେଳେ ଖାଉଛେ ଖରାବେଳେ ଖାଇବା ଖାଉଛେ ସେତେବେଳେ ଆମକୁ ନିହାତି ଶହେ ପାଦ ଚାଲିବା କଥା କିନ୍ତୁ ଏବେ କଣ କରୁଛନ୍ତି ଖାଇକି ନା ଆମେ ରେଷ୍ଟ ଦରକାର ତ ଖାଇବାଟା ଆମର ସେତିକି ହଜମ ହେଇପାରୁନି ତ ଯେତିକି ସେଇ ଖାଦ୍ୟରୁ ଯେତିକି ପ୍ରୋଟିନ୍ ଆମକୁ ମିଳିବା କଥା ସେଇଟା ମିଳୁନି ତା ସେଥିପାଇଁ କଣ ଦୁନିଆ ପେଟରୋଗ ବହୁତ ବହୁତ ବାହାରୁଛି। ବାହାରୁଛି ଠିକ୍ ନା ନାଇଁ
ହଁ। ସେଥିପାଇଁ ତ କୁହନ୍ତି ଖାଇବାର ଅଧଘଣ୍ଟେ ପୂର୍ବରୁ ପାଣି ପିଇବା ଦରକାର ଫୁଣି ଖାଇସାରିବାର ଅଧଘଣ୍ଟେ ପରେ ପାଣି ପିଇବା ଦରକାର।
ହଁ କେବେ ବେଶ ତ ଜୀବନରେ କିଏ ସବୁ ମାନୁଚି ଯେତେବେଳେ ଖାଇବା ଟାଇମ୍ ବଦଳି ଯାଉଚି ଯିଏ ଯେତେବେଳେ ଫ୍ରି ହେଲା ସେତେବେଳେ ଖାଉଚି। ଯେତେବେଳେ ଯାହା ଇଚ୍ଛା ସେ ସେଇଆ କରୁଛି।
ଆଉ ତମର ସେଠି କଣ ପରିବେଶ ବୋହୁତ ସ୍ଵଚ୍ଛତା?
ହଁ ସ୍ୱଚ୍ଛତା ତ ଯା ମଁ ତ ଏଇଠି ହଁ ସ୍ଵଚ୍ଛତା ଅଛି। ଆଗ ଅପେକ୍ଷା ବୋହୁତ ଭଲ ହେଇଯାଇଚି। ଆମ ଏଇ ପା ଆଖ ପାଖ ପରିବେଶ।
ସମସ୍ତେ ଗଛ ଲଗାନ୍ତି ନା ସେଠି?
ହଁ ଆମ ଏପଟେ ପ୍ରବଳ ଗଛ। ଖାସ୍ କରିକି ସୁଯୁନା ଗଛ ବୋହୁତ କାଲି ମାଙ୍କଡ ଆସିକି ଅଧା ଖାଇ ଦେଇଛି।
ହଁ ମାଙ୍କଡ ତ ଏବେ ସବୁଆଡେ ହଁ। ସେଏ ବି ଗୋଟେ ପ୍ରାଣୀ ସିଏ ବି ତ ଖାଇବ ଖାଲି ଆମେ ନିଜକୁ ନିଜ ସ୍ଵା ର୍ଥ କୁ ତ ଆଉ ଦେଖିହବନି।
ହା ମୁଁ ତ ମୁଁ ମାନେ ମୁଁ ଗୋଟେ ପିଲା ସେଇ ମାଙ୍କଡ ଆସିକି କିଛି ଖାଉଥିବ ସେ ଆମର କଣ କି ଆମ ଘର ପାଖରେ ଯାହାର ମୁଁ କାହାକୁ କିଛି କହିବିନି। ମୁଁ ଚୁପକି ଦେଖୁଥିବି ସେ ଖାଉଚି। ଯେତେବେଳେ ଗୋଟେ ଲୋକ ଆସେ। ମୁଁ ଶିଘ୍ର ଶିଘ୍ର ପଳା ଶିଘ୍ର ଶିଘ୍ର ପଳା ନହେଲେ ବାଢେଇବ ମର ବି
ଯାହା ହୋଉ କରିବା କିଛି ଭଲ
ମାନେ ଯେତେବେଳେ ଗାଈ ଇକା ବିଲ ବାହାରେ ଯୋଉ ପସିଥିବେ ମୁଁ ଅନେଇଥିବି। ସେ ଖାଉଚି ମୁଁ ଅନେଇଥିମି। ସେ ଯେବେ ଖାଇସାରିବ ଯେତେବେଳେ ତାଙ୍କ ମାନେ ଯାହା ବାରିରେ ପସି ସିଏ ଆସିଲେ ନା ସେ କେମିତି ଶୀଘ୍ର ପଳଉ ନା ସେ ସେ ପଳଉ। ମୁଁ ତ ଗୋଡୋଇବିନି ନା ଯାଇଁକି। ଶୀଘ୍ର ଶୀଘ୍ର ପଳ‌ଉ ସେ ମାଡ ଖାଇବୁ। ମାନେ ପଶୁପତିଙ୍କ ପ୍ରତି ମୋର ବୋହୁତ ଭଲ ପାଇବା।
ରହିବା ଦରକାର ନା ମଣିଷ ଜୀବନରେ ଏଇଟା ତ ଗୋଟେ ମୁଖ୍ୟ ମାନେ କଣ କୁହନ୍ତିନି ନା ଏଇ ଗୁଣଟା ରହିବା ଦରକାର ସବୁ ମଣିଷ ଭିତରେ ଆଉ ତମେ ଜାଣିଚ। ସବୁଠାରୁ ହଁ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ କାହାକୁ କୁହାଯାଏ?
ମଣିଷ କୁ କୁହାଯାଏ। କାହିଁକି ନା ତାର ଚିନ୍ତା କରିବା ଶକ୍ତିଟା ଅଛି। ସେ ସେଇଟା ଚିନ୍ତା ହଁ ସେ ସେଇଟା ଚିନ୍ତା କରିପାରେ ଭାବି ପାରେ କୋଉଟା ଭଲ କୋଉଟା ଖରାପ
ତାକୁ ଯଦି ଆମେ ପୁରା ଠିକ୍ ରାସ୍ତାରେ ବ୍ୟବହାର କରିବା ନା ଆମେ ସବୁଠାରୁ ଅଧିକ ବାଟକୁ ଆମେ ହିଁ ଯିବୁ।
ହଁ।
ହ
କାହିଁକିନା ଯଦି ଦେଖ ସେମାନେ ବି ଗୋଟେ ପଶୁ। ସେମାନଙ୍କର ବି ଗୋଟେ ଜୀବନ ଅଛି। ସିଏ ଯଦି କ ଥା ନ କହିପାରିଲେ ତାଙ୍କ କଥାଟାକୁ କିଏ ବୁଝିବ।
ତାକୁ ହିଁ ତମେ ଆମେ ଆମ କ୍ଷମତା ବଳରେ ହିଁ ଆମକୁ ବୁଝେଇକୁ ପଡିବ ନ ବୁଝିଲି ତ ହବନି ନା
ମୁଁ ତ ଚଢ଼େଇମାନଙ୍କୁ ଖାଇବାକୁ ବି ଦିଏ ମୋତେ ବହୁତ ଭଲ ଲାଗେ ପଶା ପକ୍ଷେଇ ବହୁତ ଭଲ ଲାଗେ ସେଥିରୁ ମୁ ଚାରିଟା ହେଲେ